ହ୍ୟାଲୋ।
ଆପଣ ପାଖକୁ ମୋ କଲଟି କାହିଁ ଗଲା ନାହିଁ?
ମୁଁ ତ କଣ ସେଥିପାଇଁ ତ ମୁଁ କିଛି କହିପାରିବିନି ତେଣୁ ତଥାପି ତମକୁ କଣ ଲାଗୁଛି ତମେ ଟ୍ୟାକ୍ସ ପୂରଣ ହେଇଗଲା କି ଓ ତମ ହ୍ୟାଲୋ।
ହେଇଗଲା କି କଣ କହିପାରିବିନି ଏ ରେ ଅଭିଜ୍ଞତା ନାହିଁ ଦେଖିକି କିବି ଆଉ ଯାହାକୁ ଡାକି ଆମେ କଥା ହେଇଯିବା ତାପରେ ଦେଖିବା କଣ
କଣ ହଉଛି ଆଉ ମୁଁ ଆଡୁ କିଛି ଭୁଲ ଥିବାରୁ ମତେ କ୍ଷମା କରିବେ।
ହଁ ହଉ କ୍ଷମା ଆଉ ମାଗ ନାହିଁ ଯାହାତ ହେଇଗଲାଣି ହେଇଗଲାଣି।
ଆଉ ଆଜିକାଲି ଲେ ଲୋକ ପରିବେଶ ପୁରା ଦୂଷିତ ହେଇଗଲାଣି।
ବଡ଼ ବଡ଼ ଘର
ଦି ହଁ। ମୋ କହିବା କଥା ଆଜିକାଲି ଯଦି ଗେଲ ନ ଖେଳି ପାରୁଛ ଗେଲ ଖେଳିବ କାହିଁକି? ନା ଭୁଲ କହିଲି କି ଭଉଣୀ ଆ ଇଏ ତ ବୁଝି ପାରୁନାହାନ୍ତି। ଖାଲି କହୁଛୁନି ତୋର ମୋର ହେଇ ଖାଲି ମାଡ଼ ଗୋଡ଼ ଖାଲି ଖାଇବା ନାଗି ମାଡ଼ ଗୋଳ କୋ କୋଉଠି ପାଇବା ନାକି କି ମାଡ଼ଗୋଳ ଖାଲି ଖାଇବା ନାକି ପାଇବା ନାଁ କି ମାଡଗୋଳ। କୋଉଠୁ ମୁଁ ପୁଳା ଖାଇବି ମୁଁ ମେଞ୍ଚେ ନେବି ଖାଲି ଏଇ ସବୁ କଥା ବାର୍ତା କିଛି ଭଲ କଥା ନାହିଁ କେମିତି କଣ ଗୋଟେ ଗାଁ ଉନ୍ନତି କରିବା। କିନ୍ତୁ ଗୋଟେ ଗାଁ ଉନ୍ନତି କରିବା ୟାପରେ ଗୋଟେ କଣ ଗୋଟା ଗୋଟେ ଗାଁ ର ଗୋଟେ ଉନ୍ନତି ପାଇଁ ଗୋଟେ କଣ
ସେ ଚାହୁଁନାହାନ୍ତି ଗାଁ ର ନାଁରେ ମାନଚିତ୍ରରେ ଆସୁ ବୋଲି
ହଁ ନାଇଁ କିଛି କେହି ଚାହୁଁନାହାନ୍ତି ମାନଚିତ୍ରରେ ଆସୁ ବୋଲି ଖାଲି କହୁଛନ୍ତି କି ଆମେ ଗଞ୍ଜେଇ ଟାଣିବୁ ସିଗରେଟ ଟାଣିବୁ ମଦ ପିଇବୁ ହଁ। ଆଣ୍ଡ ଚୁର ରହିବୁ ସଦାବେଳେ ନିଶାରେ। କିଏ କଣ କହିବ ମା ଭଉଣୀ ଶୋଧିକି ଭଉଣିଆ ଉଡେଇବେ କସିକି।
ହଁ ଏବେ ଯୋଉ ଗଣ୍ଡଗୋଳ
ଏବେ ଯୋଉ ଗଣ୍ଡୋଗୋଳ ହେଲା ସେ ଟିକେ ତାଙ୍କ ପଇସା ମାନେ ପଇସା ଲାଗି। ତୁ ପଇସା ହଁ କହିଲେ ତୁ ପଇସା ନେଇଛୁ ହଁ ପଇସା ଟୋଟାଲ ତ। ପଇସା ପଇସା ଯଦି ସେ ଏଇ ଲୋକ ତାଙ୍କୁ ସମ୍ମାନ କରିବେ ସବୁ ଜାଗାକୁ ଡାକିବେ ପଚାରିବେ ନହେଲେ ପଇସା ନାଇଁ କହି କିଏ ମ ଇଏ? ଆକୁ ମୋର କୁହନ୍ତିନି ଆକୁ ପଚାରିଲେନି ଗୋଟେ କଉ ଗୋଟେ ମାମଲତ କହିବେ ମାମଲତିଆନା ପଇସା ଦେଲେ ମାମଲ୍ ତ କାର ନଥିଲେ ହେଁ ଛାଡ।
ଆଉ ସବୁ ତ ପଇସା
ହୁଁ ତ ତା ପାଖରେ ଏମିତି କଣ ଅଛି ତାକୁ ଡାକୁଛ ହଁ।
ନା କୋଉ ଗରିବ ଲୋକକୁ କେ ନେଇ ବସେଇବାର ଦେଖିଛ ଘରେ।
ଛେ ଗରିବ ଲୋକେ ବସେଇ ଡାକିକି ଆଉ ଗୋଟେ କଥା କହିଲି ଗୋଟେ କଥ ଥା ମନେ ପିଇଲା କହୁଛି ମାନେ ଗୋଟେ ବଡ ଲୋକ ଟେ ଗୋଟେ ବଡ ଲୋକ ଗୋଟେ ଗରିବ ଘରକୁ ଯିବ। ସେ ଗରିବ ଲୋକ ଭାରି ଖୁସି ଖୁସି ହେଇଯାଏ ନା।
ହଁ ହଁ।
କିନ୍ତେ ଗୋଟେ ବଡ ଲୋକିଆ ଘରୁ ଗୋଟେ ଗରିବ ଘର ଲୋକ ଯାଉ। ସିଏ ଦେଖିବ ମାନେ ମାନେ ଖୁସି ନଥବ ହେଲେ ଖୁସି ନଥବ ସିଏ।
ହଁ।
ସତ ନା କହୁନ।
ହଁ ଏଇଟା ସେଇଟା ଏ ସମାଜର ନିୟମ ହେଇଗ ଜାଣିଛ ତ ଏମିତି ସମସ୍ତିଙ୍କି ଦେଖିବାର ବ୍ୟସ୍ତ ଘୃଣା ଦୃଷ୍ଟିରେ।
ହଁ ମର ଗୋଟେ କଥା କହୁଚି ଦେଖ ଧରେ ତମେ ହଉଛ ବଡ ଲୋକ ମୁଁ ହଉଛି ଗୋଟେ ସାଧାରଣ ଲୋକ। କ ମୁଁ ତମ ଘରକୁ ଯିବି ମାନେ ତମ ଗୋଟେ ଗୋଟ ମାନେ କେମିତି ଗୋଟେ ମାନେ ଦେମ ଡେମକେଆରେ କଥା ବାର୍ତା। ହେ କଣ ହେ ସେଠିବ ଏଇଠିବ କଣ ଦରକାର କଣ ନେ ଚାଲ ଏଇଆ ନା ନାଇଁ। କିନ୍ତୁ ଦେଖ ତମେ ଆମ ଘରକୁ ଆସ ମାନେ ଆମେ କହିଲ ମାନେ କଥା କୁ ଆମେ ନୁ ଯେକୌଣସି ଗୋଟା ଭଲ ଗୋଟା ଲୋକ ହେଇତ ପରିବେଶ ସେ କହିବ ତମ ଗୋଡ ଧୋଇଦବ ପୋଛିଦବ। ମାନେ ସେ କିଛି ବି କରିଦବ କହିଲେ ଆଜ୍ଞା।
ହଁ ହଁ ହଁ ହଁ। ସେଥିପାଇଁ ତ ବ ବ ବ ବଡ଼ ଲୋକ ମାନେ ଗରିବବଙ୍କୁ ପଚାରନ୍ତିନି।
ହଁ ବା ସେ ଗୋଟେ କଥାରେ ଗୋଟେ ଢଗ କୁହନ୍ତିନି ଯଦି ବଡ ବଡ ଲୋକ ଯଦି ମୁଢି ଖାଉଛି ନା କଣ ନା ସେ ଖୁସିରେ ଖାଉଛି ଆଉ ଗରିବ ଯଦି ଖାଉଛି। ଗୋଟ ସାଧାରଣ ଲୋକ ହେଇ କଣ ସେ ଦୁଃଖରେ ଖାଉଛି। ଏଇୟା କହୁନ ଲୋକ କହୁନାହାନ୍ତି ଲୋକଟେ ଗୋଟେ ଗରିବ ଲୋ ମାନେ ଗୋଟେ ସାଧାରଣ ଲୋକକୁ ଟାହୀ ଟାପରା କରିବେ। ଧର କାର ନାହିଁ ହେ ସିଏ କଣ କିଣିପାରିବ ତ ତ ଆମେ ଗୋଟେ କଣ ଏସିି କିଣିଦେଲେ। ଆମ ଲେବୁଲ ଲୋକ ସିଏ ଗୋଟେ କଣ କି ସ ଗଡା କିଣ ଯୋଗ୍ୟ ହେଲାଣି। ନାଇ ଜଗିଗଲାଣି ସ କଣ ମଣିଷ ନୁହଁ ନାଇଁ ସେ ରହିବା ଲୋକ ନୁହଁ ସିଏ।
ହଁ।
ସାଧାରଣ ଲୋକ ସମ ସମିତି ଦିଆ ହେଇଛି ରହିବାକୁ ସବୁ ସୁବିଧା ଅସୁବିଧା ସବୁ ରହିବ।
ଭଲ ମୋତେ ଅଛି ଆଉ ମୁଁ ଖାଲି ମୋର ପଇସା ଅଛି ମୁଁ ପିନ୍ଧିବି ନହିଁବି ମୁଁ। ମୁଁ ଚଲେଇବି ମୁଁ ଯିବି ସିଏ ଯିବନାହିଁ।
ହଁ।
ଆଉ ଆଉ କଣ? କୁଆଡୁ।
ହ।
ଆମଆଡ଼େ ତ ଏଇ ସବୁ ଏଇ ସବୁ ଚାଲିଛି। ଚି ଆଉ ତମ ଆଡେ କଣ ସବୁ ତମ ଆଡେ ସବୁ ତାଙ୍କ ଛୁଆଙ୍କ ଖବର କଣ।
ମୁଁ ତମର ଛୁଆଙ୍କ ଖବର କଣ ସବୁ ଆଜିିକାଲି ଛୁଆ।
ଆ ଆଜିିକା ଛୁଆକୁ କଥା ମତେ କହିବାକୁ ଇଚ୍ଛା ହଉନି ଭଲ ଲାଗୁନି। ତାଙ୍କ କଥା ନକହିବା ଭଲ ସମସ୍ତେ ବାଳୁଙ୍ଗା ଦୁଷ୍ଟ। ଅଭଦ୍ର ପରିଚୟ ଦଉଛନ୍ତି।
ଯୋଉଟା ଭଲସେ ଗୋଟେ କଥା।
ନା ତାଙ୍କୁ ତାଙ୍କୁ କଥା କହି ହଉନି। ସେ କଥା କରେ ପ୍ରତି ଉତ୍ତରରେ ଖାଲି ଭାଷା। ହଁ ପ୍ରତି ଉତ୍ତରରେ ଭାଷା ଖାଲି ଶୁଣିଆକୁ ପଡୁଛି।
ହଁ ଆଉ କଣ ଆଉ ଭଉଣୀ, ତମ ବାରିଘରେ କଣ ସବୁ ଲାଗିଛି ଫସଲ ଭଲ ମନ୍ଦ?
ବାରିଘରେ ତ ନାହିଁ, ପଡୋଶୀଙ୍କ ବାରିରେ ଆମେ ଦେଖି ଖୁସି ହେଇଯାଉଚୁ।
ଓ ପଡୋଶୀ ବାରିରେ ଲାଗି ଖୁସି, ଆଉ ଗୋଟେ ବହୁତ ଭଲ କଥା ଗୋଟେ ଶୁଣିଲି ତମଠୁ। ପ -ପଡୋଶୀ ଘର ଲାଗିଛି ତମେ ଖୁସି ହଉଛ।
ପନିପରିବା ଦେଖି ଆମର ଖୁସି ହେଇଯାଉଛୁ। ଭେଣ୍ଡି ଲାଗିଛି, ଶାଗ, ପିଜୁଳି
କେତେବେଳେ କଣ ଭଲ ମନ୍ଦ ହେଲେ ଦିଇଟା ନେଇଆ
ହଁ- ହଁ ସେ ଦଉ ଯାଚି କି ଦଉଚନ୍ତି, ଆମେ ଆଣିବୁ କାଇଁକି କି ହେଇଟା। ସିଏ ଦଉଛନ୍ତି ଯେ ଆଉ, ସେଇଆ ସେଇଥିରେ ଚଳି ଯାଉଛୁ ଆଉ।
ହଁ ଖାଲି ଜାଚିକି ଦବା ଗୋଟେ ହା ଛିଡେଇକି ଆଣିବା, ସେ ଗୋଟେ ମଜା ଅଲଗା।
ହଁ- ମୁଁ ସବୁ ଜାଣିଚି, ପଡୋ ଶୀ ବାରିରେ କେବେ କାକୁଡି ଲାଗିବ, ମୁଁ ସେ କଷି କାକୁଡି ଟିକେ ଖାଇବି।
ନାଁଇ ଭଉଣୀ ଦେଖ, କେତେବେଳେ ଗୋଟେ ଜଣକ ଙ୍କ ବାରିରୁ ତମେ ଆଣ ନୁଚିକି ଅନଉଥିବ, ଆରେ କିଏ ଦେଖିଚି କିରେ କେହି ନାହାନ୍ତି। ଏ ଦିଟା ଛିଡେଇ ଆଣେ ବେ, ଲୋ ତଥାପି ସେ ଲୋକ ଦେଖିକି ପାଟି କରିବେ ଅଲଗା କଥା, କି ସେ ଯୋଉ ଛିଡେଇ ଆଣିବା ମାନେ ହଁ ସେ ମଜା ଅଲଗା, ତାମାନେ ଆମେ ଯୋଉ ଚୋରି କରୁଚେ ସେଟା ନୁହେଁ।
ସେଟା ସେଥିରେ ଚୋରିରେ ଯିବନି, ମୁଁ ନିଜ ପାଇଁ ପେଟ ପାଇଁ ଖାଇବି ଆଉ କଣ ହଁ।
ବା ଲୋକ ବା ବିଭିନ୍ନ ପ୍ରକାର ସମାଲୋଚନା କରିବେ। ହେଇ ଚୋରି କଲା ଇଏ କଲା, କାହାକୁ ପଚରା ନାଇଁ ଉଚୁରା ନାଇଁ ହୁଁ।
ଆଉ ପ - ପ- ପଖାଳ ଖାଉଛ ନାଁ ପଖାଳ ଖାଉ ଖାଇଆ ଛାଡିଦେଲେଣି?
କଣ ପଖାଳ, ପଖାଳ ତ ସେଇ ଖାଇଲେ କଣ ପେଟ ଫେଟ ବାହାରି ଯାଉଚି ଟିକେ। ପଖାଳ ଟିକେ ଆଗରୁ ବହୁତ ଖାଉଥିଲି, ଏବେ ଟିକେ କମେଇ ଦେଇଛି। ମାନେ କହିଲେ ଆଜ୍ଞା ପନ୍ଦର ଦିନ କି ମାସେ ଥରେ ଯଦି ଖାଇବି ଖାଇବି
ଆ ସେମିତି ନ ଖାଇବା ଭଲ, ଆଉ କାଇଁ ଖାଇବ।
ଆଉ ତମେ ଖାଉଛ ପଖାଳ?
ହଁ ପଖାଳ ତ ଖରାଦିନରେ ସବୁବେଳେ।
ଆଉ ବଢିଆ ଖାଦ୍ୟ ଆଉ ଝି-ଝିଅ ପିଲାମାନେ ତ ବେଶୀ ପ ହଁ ଫେବରାଇଟ୍ ଆଉ ଆଳୁ ଚକଟା, ବାଇଗଣ ଚକଟା, ଟମାଟର, ମିକ୍ସଚର ଆଉ। ହଁ ବାରମଜା ହଁ- ହଁ ଠିକ୍ ଠିକ୍। ଆମେ ଆଉ କଣ କରିଆ ସେରା ସବୁ ଭୁଲିଗଲେଇ ନା, ଅଭ୍ୟାସ ହେଇଗଲାଣି ସେଇଗୁରା ସବୁ।
ଆମେ ଆମେ ସବୁ ଆଉ ଖାଉଛୁ, ଆମେ ଭି ଢ଼ିଙ୍କି କୁଟା ଚାଉଳରେ ଭାତ ଖାଉଛୁ, ଖେଚା ଡାଲି ଖାଉଛୁ। ହଁ- ହଁ ଆମର ଏଠି ଗାଁ ଗହଳିରେ ଚଳୁଚି ଟିକେ, ଆମେ ଆଉ ବା ଯୋଉ
ଗଲେଣି, ସେ ଲୋକ ସେ ପାଶୁରି ଗଲେଣି। କହୁଛନ୍ତି ଇଏ କରିଦିଅନ
ଘର ପାଖେରେ କଳ ଘର ଅଛି, କିନ୍ତୁ ତାକୁ ସେ କଳରେ ପେଶଉନୁ। ଆମର ଢ଼ିଙ୍କିରେ କୁଟିକି ଖାଉଚୁ।
ଆଉ ସେ ଯୁଗ ନାହିଁ ସେ କହୁଛନ୍ତି ବଜାରକୁ ପଳା, ତାକୁ କାକରା ଫାକାରା ନେଇଆସ ଖାଇଦବା ଏଇଗୁରା
ଆମେ ଭାବୁଛୁ ଆମ ଆମକୁ ଦେଖି, ଲୋକମାନେ ଯୁଗରେ ପରିବର୍ତ୍ତନ କରିବେ।
ତାହେଲେ ସେ ଆଗ କାଳିଆ ଲୋକମାନେ ବି ଗଲେଣି, ଆଉ କିଏ କରିବାକୁ ଇଚ୍ଛୁକ ନାହା ନା ଭୁଲ୍ କହିଲି ଭଉଣୀ।
ହଁ- ହଁ ସେଇଟା ଠିକ କଥା ଯେ
ଆମ ଆମକୁ ଯଦି ଦବା ଆମେ ବାଧ୍ୟରେ, ଆମ ଆମକୁ ଯଦି ଗୋଟେ ଦିଆ ହବ ପୁଚି କର, ମଣ୍ଡା କର କର ହେଁ ହଉନେଇ, ଏ ବଙ୍କା ହେଲା, ଏ ତେଢା ହେଲା ବୋଉ ତୁ କଲୁ ଆଁ
ମୋମୋ କଲେ ହବ।
ହଁ ସେଇ ତ ଆମେ ଆଉ ଆଜିକିଣା ଆଜିକା ଛୁଆଁ ଆଜିକା ଛୁଆ ନା ମୋ -ମୋମୋ ଉପରେ କଥା। ହଁ ସେଗୁରାକୁ ସବୁ ପାଶୁରି ଗଲେଣି।
ଘରେ ସେଇ ହାଣ୍ଡି ବସିବ ସେଇ କପଡା ବନ୍ଧା ହବ ମୋମୋ ତିଆରି ହେଇପାରିବ। କିନ୍ତୁ ମଣ୍ଡା ତିଆରି ହେଇପାରିବନି।
ନାଇଁ ମଣ୍ଡା ତ ଆଉ ମନେ ପଡୁନି ଆଉ ଆଜି ଆଉ ମା, ମା ମା ପାଖରେ ବୁଢୀ ମା ପାଖରେ କିଏ ବସୁଚନ୍ତି ନା କିଏ ଶିଖୁଚନ୍ତି ନା କିଏ ଜାଣୁଚନ୍ତି।
ଆମ ମା ମାନଙ୍କର ଯୋଉ ପିଢି ଅଛି ସେଇମାନେ ହିଁ ମଣ୍ଡା କରି ଦେଇ ପାରିବେ ତାପରେ ଯୋଉ ପିଢ଼ି ସବୁ ଆସୁନି ଆଉ ଏ ମଣ୍ଡା ଗଇଁଠା ସେ ଯୋଉ ବଟକାଳୀ ସବୁ ଭୁଲି ଯିବାକୁ ପଡିବ।
ହଁ ଏ ଆଶା ସବୁ ପାଶୁରି ଗଲେଣି ମ ଆଉ ସେ ନାଇଁ।
ଆଉ ତ ଭଲ ଲାଗୁନି ପିଲାଙ୍କୁ ଯଦି ଯୋଉ ଶାଗ, ଭାତ, ପରିବା ଦଉଛୁ କଉଚନ୍ତି ଆମେ କଣ ଗାଈ।
ଆଗେ ତମେ ଖାଇଛ ଆଗେ ସବୁ ଆଗେ ସବୁ ତମେ ଖାଇଛ ନାଲି ଚା ଚାଉଳ ଭଜା ଖାଇଛ? ହଁଁ ସେତେ ମଜା ଦିଏ ମୁଁ ତ ଚା ସେ ଯା ନାଲି ଚା ଚାଉଳ ଭଜା ଆଁ
ଅଟା ଗୁଣ୍ଡ ଖାଇଛି ବୋଧେ ମନେ ପଡୁ
ହଁ ସେଗୁରା ଆମେ ଖାଇନୁ ଗି ସେଗୁରା ଆମେ ବି ଖାଇଛୁ ତମେ ବି ଖାଇଛ ସମତେ ଖାଇଛନ୍ତି ତଥାପି ସେ ମନ ନଥିବ ତମେ ଖାଇଛ କି ନାଇଁ?
ଆମେ ନିଜେ ବୋଧେ ଖାଇନି କିନ୍ତୁ ଖାଇବାର ଦେଖିଛି।
ଆଛା ଆଉ
ଚ ସକାଳୁ ଉଠିଵ ଧରି ଚୁଢା, କଦଳୀ ଗୁଡ, ଦହି ୟାକୁ ପେଟେ ପେଟେ ଖାଇ ଦେଇକି
ଚ ଯୋଉ ଆମର ବାତ୍ୟା କଥା କିଛି ମନେ ଅଛି ତମର?
ବାତ୍ୟା ବେଳେ ମୁଁ ହେଇଥିଲି ମାତ୍ର ଅ ତିନି ବର୍ଷର।
ତମେ ଗୋଟେ ଅଭୁଲା ସ୍ମୃତି କୁହ ତମର ଗୋଟେ ଥିବ କୁହ ଆମେ ଶୁଣୁ?
ବାତ୍ୟାର ଅଭୁଲା ସ୍ମୁତି ମର ତ କିଛି ନାହିଁ। ଆ ଖାଲି ଜାଣିଥିଲି ଯେ ହଁ ମୋ ବୋଉ କହିଥିଲା ଯେ ଖାଲି ଘର ଦ୍ଵାର କଣ ଉଡୁଥିଲା ଛପର ଉଡି ଯାଉଥିଲା ଆଉ କୁ ଆମେ ଯେତେବେଳେ ଆମେ ଛୋଟ ଥିଲୁ ନା ଆମକୁ ମଜା ଲାଗୁଥିବ ପବନ ବର୍ଷା ଦେଖିବାକୁ ମଜା ଲାଗୁଥିଲା।
ଖାଇବା ପିଇବା କିଛି ଅସୁବିଧା ସବୁ ସେତେବେଳେ ସମ୍ମୁଖୀନ ହେଇଥିବେ କଣ ଭଲ ମନ୍ଦ ନାହିଁ।
ନାଁ ନାଇଁ ଏବେ ସବୁ ଯେତେବେଳେ କ୍ଷୟକ୍ଷତି ସବୁ ଶୁଣିଲୁ ମନ୍ ଦୁଃଖ ହେଲା ଆମେ ଯାଉ ଏମିତି ସେ ସମୟରେ ଆମେ ହସି ପାରୁଥିଲୁ।
ଆଛା।
ଆ ସରେ ସେ ତାର ତ ଭରଣା ପୋଷଣା ହବା ବି ବହୁତ କଷ୍ଟ ସେଇ ମହାବାତ୍ୟାର। ଏ ପ ଏପର୍ଯ୍ୟନ୍ତ ବହୁତ କ୍ଷତିଗ୍ରସ୍ତ ଲୋକ ଅଛନ୍ତି ତାଙ୍କର
କି ତ ତଳ ଘାଟି ଆଡେ କି ତ ସବୁ ହେଇନି କି ତାଙ୍କ ପାଇଁ ସୁବିଧା କିଛି ନାହିଁ ଆମେ ଯେତିକି ସୁବିଧାରେ ଅଛେ ତାଙ୍କ ପାଇଁ ଏତେ ସୁବିଧା ନାହିଁ ଅଛି ଭଉଣୀ?
ଚାଲିୁଛି।
ଆମେ ତ ମୁଁ ତ କହିବି ଆମେ ତ ଭଗବାନ ଦୟାରୁ ବହୁତ ଭଲରେ ଅଛେ ନାଏ।
ହଁ ସେଥିପାଇଁ ତ ଭଗବାନ ଧନ୍ୟବାଦ ଦବା କଥା ଆମେ ମତେ ଭଲରେ ରହିଛେ।
ହଁ ଭଗବାନ୍ କରନ୍ତୁ ସମତେ ଭଲରେ ରୁହନ୍ତୁ।
ଲୋକ ଅଛନ୍ତି ମାନେ ଏ ଏ ଏବେ ଏମିତି ଏତେ ଭଲରେ ଥାଇ ବି ଆମେ ଆଉ ଟିକେ ଭଲରେ ଥାଆନ୍ତୁ କି ଆମେ ଆମ ଟିକୁ ଆଉ ଟିକେ ଭଲ ଘର ଥାଆନ୍ତା କି?
ଯେତିକି ଅଛି ସେତିକିରେ ଟିକେ ଖୁସି ହୁଅନ୍ତା ଆଉ ଟିକେ ଭଲ ହଁ ହବା ନାଇଁ ଆମେ ଆ ହବା ସେଟା ଭଲ କିନ୍ତୁ ଏତେ ହବାନି ଯେ ସବୁ ଭୁ ଭୁଲି ଯିବା।
ହଁ।
ଆଉ ଆଉ ତମେ କଣ ଯିବ ବୋଲି ଶୋଇବ ବୋଲି କହୁଥିଲ ଆଉ ଭଉଣୀ ତମେ ଯାଅ ମୁଁ କେତେବେଳେ ଫାଙ୍କା ହେଲେ କଲ୍ କରିବି।
ହଉ ହଉ।